ଆଉ କଣ କରୁଛ।
ବସିଛି।
ଆଉ ଖାଇସାରିଲଣି।
ହଁ ଖାଇସାରିଲିଣି।
ଆରେ ଦି ଟା କଣ ଖାଇଲ।
ଆଉ
ଏଇନା ରୁଟି ଆଉ ଆଳୁ ଭଜା ଖାଇଲି। ଆଉ ତମେ।
ଆଚ୍ଛା ଆଉ ତମେ ଏଇନା କେଇଠି ଗାଁରେ ଅଛ ୟା ବାହାରେ କୋଉଠି ଅଛ।
ହାଇଦ୍ରାବାଦରେ ଅଛି।
ଆଚ୍ଛା ମୁଁ ତ ଏଇନା ଭୁ ମୁଁ ତ ଏଇନା ଭୁବନେଶ୍ୱର ଆସିଛି।
କଣ ସେ ଚେକ୍ କରିବନି।
ଆଜ୍ଞା ତମେ କେମିତି ଜାଣିଲ।
ସାଇଟା ହିଁ ସେଇଠି ଲଳିତ ଶୁଭ୍ରଜିତ୍ କରିବାକୁ ଯାଇଚ ଲଳିତ ଶୁ
ଆଚ୍ଛା ଆଚ୍ଛା ହଁ ସେମାନଙ୍କୁ ବି ମୁଁ ଚିହ୍ନି ଛି ସିଏ ବ୍ରାଞ୍ଚେ ଆଉ ମୋର ଅଲଗା ବ୍ରାଞ୍ଚେ।
ଆଉ ଘରେ ସମସ୍ତେ କେମିତି ଅଛନ୍ତି।
ଆଉ ତମର ଘରେ ସମସ୍ତଙ୍କ ଦେହ ମିତି ଅଛି।
ସମସ୍ତିଙ୍କର ବଢିଆ ଆଉ ତମର ଘର ମାନଙ୍କ ଦେହ କେମିତି ଅଛି।
ଆମ ଘର ସମ୍ ଟିକେ ଖରା ପରି।
କଣ ହେଇଚି।
ବାପାଙ୍କୁ ଟିକେ ଜର ଥଣ୍ଡା ଟିକେ ଅତିରିକ୍ତ ହେଇଯାଇଛି।
ମେଡିକାଲ ଫେଡିକାଲ ଦେଖେଇଲ ନା ନାହିଁ ଚିକିସ୍ରଳୟ
ଡକ୍ଟରକୁ ଦେଖେଇଚୁ ଡକ୍ଟର ମେଡିସିନି ଦେଇଛନ୍ତି ଆଉ କହିଛନ୍ତି ଟିକେ ତାଙ୍କୁ ଟାଇମ୍ ଟୁ ଟାଇମ୍ ମେଡିସିନି ଆଉ ସବୁ ଖାଇଆ ପିଇଆର ଟିକେ ଧ୍ୟାନ ଦବା ପାଇଁ ନହେଲେ ତାଙ୍କ ଦେହ ଆହୁରି ଅତିରିକ୍ତ ଖରାବ ହେଇଯାଇପାରେ।
ତାଙ୍କୁ ଶୀଘ୍ର ଦେଖାଓ କଣ ମେଡିସିନ୍ ଫେଡିସିନ୍
ଓ ନିହାତି ଆଉ ତମେ କେବେ ମୋ ଭୁବେନେଶ୍ୱରକୁ ଆସୁଛ ଏଠି ଆମକୁ ଟିକେ ଦେଖା କରିବାରେ ଥିଲା ତମ ସହ।
ମୁଁ ଏଇନା ଯିବି ଆମର ଦଶ ଦିନି ବାର ଦିନି ପରେ ଯିବି।
ଆଚ୍ଛା ଆଉ ତମେ ଯୋଉ ଆସିବ ତମ ଗାଁରେ ସେଠି ସବୁଠୁ ପ୍ରସିଦ୍ଧ ଖାଇବା କିଛି ଜିନିଷ ଆମ ପାଇଁ ନେଇକି ଆସିବ।
ହଉ। ଆଚାର ପାମ୍ପଡ ନେଇକି ଆସିବା ଆଉ କଣ ଆସିବା ନେଇବା ଆମର ତ ସେଇଟା ସେଇଟା ତ ପ୍ର ପ୍ରସିଦ୍ଧ।
ତମର ତ ସେଟି ନିହାତି ପନିପରିବା ଟିକେ ଅଧିକ ଭଲ ଆଉ କମ୍ ଦାମରେ ମିଳୁଥିବ।
ହଁ ବୋହୁତୁ ଶସ୍ତାରେ ମିଳୁଚି।
ଆଉ ମୁଁ କଣ କହୁଥିଲି ନା ତମେ ଟିକେ ଆମ ପାଇଁ ଟିକେ ମୁଁ ବୋହୁତ ଦିନ ହେଲା ଶାଗ କିଛି ଖାଇ ନାହିଁ ଟିକେ ଆମ ନାଗି ଟିକେ ସୁଶୁଣ୍ଡି ଶାଗ ଟିକେ ନେଇ ଆସିଥିଲେ ଭଲ ହେଇଥାନ୍ତା ମ।
ଅଁ ଆଣିଦେବା ନା ଆଣିଦେବା।
ନିହାତି ନିହାତି। ଆଉ ମୁଁ କଣ କହୁଥିଲି ନା ତମେ ଏଇଠିକି ଆସିଲେ ତମ ପାଇଁ ବି ବୋହୁତ ଭଲ ଭଲ ସ୍ଵାଦିଷ୍ ଟ ଖାଇବା ମୁଁ ରଖିଛି।
ଓହୋ ହଁ ହଁ ସତରେ ନା କଣ ଇଲ୍ ତମ ସେଇଠି ଖାଇବା କଣ କଣ ମିଳୁଚି?
ଏଠି ତମେ ଯାହା ଖୋଜିବ ତାହା ମିଳୁଚି। କଙ୍କଡା କତୁରୁ ଚିଙ୍ଗୁଡି କତୁରୁ ଆମିଷ ଉପରେ ସବୁ ଚିକେନେ ମଟନ ସବୁ କିଛି ମିଳୁଛିି। ତମେ ଆମିଷ ଖାଅ ନା ନିରାମିଷ।
ଆମେ ସବୁ ଖାଉ।
ଆଚ୍ଛା ତାହେଲେ ତମେ କିଛି ବାର ବାଇକା ମାନୁଥୁବ ତ ନିହାତି ନା ବାର ଏକା କିଛି ମାନନି।
ନାଇଁ ଏତେ ହେ ଯେ କିଛି ନାହିଁ ଯେବେ ମନ ହେଲା ସେବେ ଖାଇ ଦବା କଥା।
ଆଚ୍ଛା ତାହେଲେ ତମେ ପୁରା ପୁରି ମୋ ଭଳିଆ ମାନେ କିଛି ବାର ମାନିବାରେ ନାହିଁ।
ହଁ ହଁ ହଁ ହେଲେ ଆପଣଙ୍କ ସମ୍ବଲପୁର।
ଆଚ୍ଛା।
ହେଲେ ଆପଣଙ୍କର ସମ୍ବଲପୁର।
ଆଜ୍ଞା।
ଓହୋ ଏ ସମ୍ବଲପୁରରେ ନୂଆଖାଇ ବୋହୁତୁ ପ୍ରସିଦ୍ଧ ତ।
ହଁ ନିହାତି ତମେ କେବେ ଆସୁନ ଆମ ଆଡେ ବୁଲିଯିବା ନିହାତି।
ଯିବା ନା ଏଇ ଦଶ ଦିନ ଗଲା ପରେ ଛୁଟି କାଟିକି ଯିବି ବୁଲାବୁଲି କରିବା।
ଆଚ୍ଛା ଆଉ ତମ ଘରେ ତମ ବାପା ମାଙ୍କ ଦେହ ସବୁ ଭଲ ଅଛି ନା।
ହଁ ଭଲ ଅଛି ଏଇ ବାପାଙ୍କର ଟିକେ ଏଁ ଦେହରେ ଟିକେ ଡାଇବେଟିସ୍ ଟିକେ ଅଛି ତ ଥରେ ଥରେ ବାହାରେ ପଡୁଚି ଆଉ।
ଆଚ୍ଛା ତମ ପରିବାରର କେତେ ଜଣ ସର୍ଦସ୍ୟ?
ଆମେ ପାଞ୍ଚ ଜଣ ସଦସ୍ୟ ମୁଁ ହଉଛି ସବୁଠୁ ସାନ। ବାପା ମା ଦୁଇ ଭଉଣୀ ମୋଠୁ ବଡ ଗୋଟେ ଭଉଣୀ ବାହା ହେଇ ସାରିଛନ୍ତି।
ଆଚ୍ଛା। ମୋର ହଉଛି ଦି ଭଉଣୀ ଆଉ ଗୋଟେ ଭାଇ ମୁଁ ହେଲି ଗୋଟେ ଆଉ ମୋ ସ ହବା ଉପର ଯୋଉ ଭଉଣୀ ସିଏ ହେଲା ବାହା ହେଇସାରିଚି। ଆଉ ମୋ ତଳେ ଯିଏ ଭଉଣୀ ସିଏ ଏଇନା ପ୍ଲସ୍ ଟୁ ପାସ କରିଚି ଆଉ ତାର ବୋହୁତ ଭଲ ମାରେ ସି ଆଣି ଚାରିଶହ ସତେଇଶି ମାର୍କ ସିଏ ରଖିଛି।
ହଁ ହଁ କହୁିଲୁ।
ସେ ସାଇନ୍ସ ଷ୍ଟ୍ରିମ ରେ ପାଠ ପଢୁଥିଲା।
ଏବେ ତାଙ୍କୁ କୋଉଠି ଆଗକୁ କଣ କରିବ ବୋଲି ରଖିଛ?
ସିଏ ଏଇନା ବି ଏସ୍ ସି ନର୍ସିଂ କରିବ ବୋଲି ଭାବିଛି।
କୋଉଠି ଆମ ସେଇ ବ୍ରହ୍ମପୁରରେ।
ନାଇଁ ବ୍ରହ୍ମପୁରରେ ନୁହେଁ ସେ ନୀଳଗିରିରେ କରିବ। ନୀଳଗିରିରେ କରିବ?
ହଁ ହଁ ହଁ ହଁ ହ ହ ଆଉ ତମର ଦେହ କେମିତି ଅଛି?
ମୋ ଦେହ ଭଲ ଅଛି କିନ୍ତୁ ମୋତେ ଟିକିଏ ଥଣ୍ଡା ହେଇଯାଇଛି ଦୁଇ ଦିନ ହେଲା ଥଣ୍ଡା ଟିକିଏ ଅତିରିକ୍ତ ହେଇଯାଇଛି। କାହିଁକି ନା ଆମେ ଯୋଉ କ୍ଲାସ ଏକା କରିବାକୁ ଯାଉଛୁ ଆଉ ଭୁବନେଶ୍ଵର ତର ଜାଣିଛ ତମେ ତିନି ଚାରି ଦିନ ହେଲା ବର୍ଷା ହଉଛି ଯେ ଆଉ ବନ୍ଦ ହିଁ ହଉନାହିଁ। ଆଉ ବର୍ଷାରେ ଉଦା ହେଇକି ଯିବାକୁ ପଡୁଛି। କି ଯେହେତୁ ମୁଁ ଘରୁ କିଛି ଛତା ଏକା ନେଇକି ଆସିନାହିଁ ତ ମତେ ଉଦା ହେଇକି ଯିବାକୁ ପଡୁଛି। ଆଉ ଉଦା ହେବା ମଧ୍ୟରେ ମୋତେ ଥଣ୍ଡା ଜ୍ୱଵର ହେଇଯାଇଛି।
ହ ଏ ମୌସମ ବି ଟିକେ ଭଲ ରହୁନି ଆଉ।
ଆଁ ତମର ସିଆଡେ ତମର ସିଆଡେ ବର୍ଷା ଏକା ହଉଛି ବର୍ଷା ହଉନାହିଁ ଖରା କରୁଛି?
ଆରେ ଭାଇ କଣ କହିବି ମୌସମ୍ ଠିକ ରହୁନି ମତେ ବି ଟିକେ ଜର। ଖାସ ଥଣ୍ଡା ଧରି ଦେଇଛି ହେଲେ ମୁଣ୍ଡ ଯାହା ଖାଲି ବିନ୍ଧୁଛି। କଣ କରିବି ମେଡିକାଲ ଯାଇଥିଲେି ଚିକିତ୍ସାଳୟ ଯାଇଥିଲେ ଚିକିତ୍ସାଳୟ ଯାଇକି ଆସିଛି। ହଁ ଟିକେ ମେଡିସିନ ଖାଉଛି, ଟିକେ ବସିକି ଉଠି ପାରୁଛି ହ ତ ଏଇ ପାଣିପାଗରେ ଦେହ ଭଲ ରହୁନି ଟିକେ କିଛି ବି ମଧ୍ୟ ନୁନି
ଆମର ବି ଏଠି ସେଇ ସମାନ ପ ପ୍ରୋବ୍ଲେମ୍ ହେଉଛି ମୁଁ ବି ଏଇନା ଚିକିତ୍ସାଳୟରୁ ଯାଇକି ଦୁଇ ଦିନ ହେଲା ମେଡ଼ିସିନ ଖାଉଛି କିନ୍ତୁ ମେଡିସିନ୍ ଖାଇବା ଦ୍ୱାରା ବି ମୋର କିଛି ଭଲ ହେଉନାହିଁ ତା ମୁଁ କାଲିକି ଭାବିଛି ଯାଇକିନା ଗୋଟେ ଭଲ ଡକ୍ଟରକୁ ଦେଖେଇକିନା ତାଙ୍କ କରୁ କିଛି ପରାମର୍ଶ ତ ନେଇକି ଆସିବି।
ହଁ ଜଲଦି ଶୀଘ୍ର ତ ଏଇ ପାଣିପାଗରେ ଦେହ କିଛି ଭଲ ରହୁନି, ଯଦି ବିଳମ୍ବ କରିବ ଆହୁରି ଦେହ ଖରାପ ହେଇଯିବ।
ନିହାତି ଆଗକୁ ଆହୁରି ଅଧିକ କ୍ଲାସ ବଗେରା ବି ହବ ନା ତ କ୍ଲାସ। କୁ ଯିବା ପାଇଁ ହେଲେ ମୋ ଦେହଟା ତ କମ ସେେ କମ୍ ସୁସ୍ଥ ହେବା ଦରକାର ଯଦି ସୁସ୍ଥ ହ ହେବିନି ତ ମୁଁ କ୍ଲାସ୍ରେ ଯାଇକି କଣଟା କରିବି?
ଠିକ କିଲ।
ଆଉ ତମର ସେଠି ବୁଲାବୁଲି ପାଇଁ କଣ ଭଲ ଭଲ ଟିକେ ଜାଗା ଅଛି କହିଲ?
ବହୁତ ବଢିଆ ବଢିଆ ଜାଗା ଅଛି ଏଠିକି ଆସିଲେ ବିଲ ମନ୍ଦିର ଚାରମିନାର ଗୋଲଗୁଣ୍ଡା କୋର୍ଟ ଆମର ଚୁଆନା ମଲ, ଆଉ ଆମର ଏଇଠି ଚିରପଟ ବାଲାଜୀ ମନ୍ଦିର ସ୍ୱର୍ଣ୍ଣଗିରି ବୋହୁତ ଜାଗା ଅଛି। ଆମର ଆହୁରି ରାମଝଠି ଅଛି ବହୁତ ଜାଗା ଆସୁନ ବୁଲାବୁଲି କରିବା।
ନିହାତି ନିହାତି ମୁଁ ମୁଁ ବି ଭାବୁଛି ତମେ ତଉ କହିଲ କି ତମେ ଦଶ ପନ୍ଦର ଦିନ ପରେ ଆସିବ ବୋଲି ଏଠିକି। ତୁମେ ଯେଉଁ ଏଠିକି ଆସିବ ବୁଲାବୁଲି କରିବା ପାଇଁ ସେଇ ଏଠି ମୁଁ ତୁମକୁ ବୁଲେଇ ବୁଲା ସାରିଲା ପରେ ଏଠିକା ସବୁ ପ୍ରସିଦ୍ଧ ଖାଇବା ତୁମକୁ ଖୁଆଇବା ପାଇଁ ନେଇକି ଯିବି ତୁମକୁ ଗୋଟେ ଗୋଟେ ଦିନ ସବୁ ଲିଙ୍ଗରାଜ ମନ୍ଦିର ନେଇକି ଯିବି ଏଠି ଆମର ସବୁ ଉଁ ମାନେ ପଶୁ ପକ୍ଷୀ ସବୁ ଦେଖିବା ପାଇଁ ଜୁନ୍ ନେଇକି ଯେମିତି ବାକି କିଏ ସବୁ ବୁଲାବୁଲି କରିସାରିଲା ପରେ ତାପରେ ତମରି ସହିତହି ତମ ଗାଁକୁ ଯାଇକିନା ସେଠି ସବୁ ଜାଗା ବୁଲି ବୁଲାକି ତମ ସହିତ ପୁଣି ମୁଁ ରିଟର୍ନ ପଳେଇ ଆସିବି।
ଆସ। ଏଇଠି ଏଇଠିବି ତମେ ଆସିଲେ ଅମର ପେଟେଇ ଏଇଠିବି ଆମର ଇଣ୍ଟସିପ କରିଲେବି ଏଇଠିବି ହବ।
ଆଚ୍ଛା ତାହେଲେ ମୋର ଏଇଠି ଇଣ୍ଟର୍ନସିପ୍ ସରିଲା ପରେ ମୁଁ ଏକ ତାରିଖ କତୁରୁ ଆର ମାସଠୁ ସେଠି ଯାଇକିନା ପୁଣି ଆଉଥରେ କରିବି ତମ ପାଖରେ ରହିବା ଆମେ ସାଙ୍ଗରେ ସେଠି ଟିକେ ମଜାମସ୍ତି କରିବା ତିଏଇଠି ବୁଲାବୁଲି ପାଇଁ ଯିବା ଖାଇବାବି ଆଉ ହେଲା ହେଉଚି ତୁମେ ସେଇ ମଧ୍ୟରେ ମୋ ନେଇକିନା ଭଲ ଭଲ ଜାଗା ଟିକେ ବୁଲେଇ ଆଣିବ।
ହଁ ଠିକି ଅଛି। ଏଇଠିନା ଏଇଠି ପ୍ରସିଦ୍ଧ ହଉଚି ବିରିୟାନୀ ଆଉ ତମର ସେଇଠି କଣ ପ୍ରସିଦ୍ଧ?
ଆମର ଏଠି ପ୍ରସିଦ୍ଧ ଛେନାପୋଡ଼।
ଛେନାପୋଡ଼ ମୋ ପାଇଁ ଗ ଉଁ ଏଇନା ଛେନାପୋଡ଼ ଟିକେ ପଠେଇଦବ ଗାଡ଼ିରେ।
ନିହାତି ଛେନାପୋଡ଼ ପଠେଇଦେବି ଯେ କିନ୍ତୁ ତମ ପାଇଁତ ଏକଲା ପଠେଇ ପାରିବିନି ନିହାତି ତମ ଫ୍ୟାମିଲିର ଏତେ ଗଡ଼ା ସଦୃଶ ହେଲେଣି ସମସ୍ତଙ୍କ ପାଇଁ ମତେ ପଠେଇବା ପାଇଁ ପଡ଼ିବ ତତମ ଫ୍ୟାମିଲିର ଟୋଟାଲେ କେତେ ସଦସ୍ୟ କହିଲେ ମୁଁ ସେଇ ହିସାବରେ ତମ ପାଇଁ ଛେନାପୋଡ଼ଟା ପଠେଇଦେବି।
ପାଞ୍ଚଟି ସଦସ୍ୟ।
ଆଚ୍ଛା ହଉ ଠିକ୍ ଅଛି ତାହେଲେ ପାଞ୍ଚ ଜଣଙ୍କ ପାଇଁ ମୁଁ ପଠାଇଦେବି ଆଉ ଗୋଟେ କଥା ମୁଁ କହୁଥିଲିକି ଯଦି ସେଇ ପାଞ୍ଚ ଜଣଙ୍କୁ ନେଇକିନା ତମେ ଆମ ଘର ଆଡ଼େ ଆସିଥାନ୍ତ ଏବେ ନୁହେଁ ଦୁଇ ମାସ ପରେ ତାହେଲେ ଆମେ ଗୋଟେ ସବୁ ଫେ ତମ ଫ୍ୟାମିଲି ଆଉ ମୋ ଫ୍ୟାମିଲି ମିଶିକିନା ଗୋଟେ ଜଙ୍ଗଲ ବଣଭୋଜି କରିଥାନ୍ତୁ।
କଣ କଣ କରିବେ ବଣଭୋଜିରେ?
ବଣଭୋଜିରେ ମଟନତ ନିହାତିତ ହବ ଆଉ ଚିକେନ୍ ଯଦି କିଏ ଖାଇଲାତ ଭଲ କଥା ନହେଲେ ମଟନ୍ଟା କମ୍ପଲସରି ହବ। ଆଉ ଭାତଟେ ହବ ଡ଼ାଲିଟେ ହବ ଆଉ ଯିଏ ନିରାମିଷ ଯିଏ ସେମାନଙ୍କ ପାଇଁ ଗୋଟେ ପନିରି କରିଦବା ନହେନେ ମସ୍ରୁର୍ମ ଆଉ ହେଲା ସାଲା ଟ କରିବା ଦ ଅଁ ଆଉ ହେଲା ହେଉଚି ଅ ପାଏସେ ପାମ୍ପୁଡ ମିଠା ଏଇ ଏତିକି କରିବା। ତମ ହିସାବରେ ଆଉ କିଛି ଯଦି କରିବାର ଅଛି ତମେ ତାହେଲେ ତୁମେ କୁହ ସେଇ ହିସାବରେ ଆମେ ଭାବିବା କଣ କଣ ଆଇଟମଟେ ରଖିବା ଆଉ କଣ କଣ ଆଇଟମଟେ କା
ମୁଁ ମୁଁ କଣ କହୁଛିନା ଗୋଟେଏ ମାଛ ଉଁ ତାୱା ଫ୍ରାଏ ଗୋଟେ କରିବା ଆଉ ମାଛ ମୁଣ୍ଡ ଛେଚେଡ଼ା ଗୋଟେ କରିବା।
ଗୋଟେ କାମ୍ କରିବା ତାହେଲେ ବେଗିଟି ମାଛ ଭଲ ଲାଗେନା ତମକୁ ବେଗିଟି ମାଛ ନେଇ ଆସିବା।
ହଁ ବେଗିଟି ମାଛ ଆଣିଦବା।
ଆଚ୍ଛା ତାହେଲେ ଆଉ ତମେ କଙ୍କଡ଼ା ଖାଅନା କଙ୍କଡ଼ା ଖାଅନି?
ଆଁ।
କଙ୍କଡ଼ା ଖାଅ ୟ କଙ୍କଡ଼ା ଖାଅନି?
କଙ୍କଡା ଖାଏନା କଙ୍କଡ଼ା ଖାଇବାରେ ମଜା ଆଉ କୋଉଠିରେ ଅଛିକି।
ଆମର ଏଇଆଡ଼େ କଙ୍କଡ଼ା ରେଟ୍ ଜାଣିଲେ ତମ ଉଁ ଗୋଡ଼ ତଳୁ ମାଟି ଖସିଯିବ ଆମର ଏଠି କଙ୍କଡ଼ା ବାରଶହ ଟଙ୍କା କିଲୋ।
ରେ ବାପରେ ବହୁତ୍ ରେଟେତ।
ଆଉ ତମର ସିଆଡେ କଙ୍କଡା ରେଟ୍ କେମିତି କଣ ଅଛି?
ଏଇନା ଏଇଠି ତ ସବୁ ମାଂସ ଫାଂସ ସବୁ ଶସ୍ତା ଏଇଠି ବହୁତ ଖାଆନ୍ତି ଲୋକ। ଏ ସଂସ୍ଥା ବୋଇଲେ କଣ? ଏଇଠି ତାଙ୍କର ଏଭଜ ସମ୍ମାନ ପ୍ରାଇସ ହଉଚି ସାତଶହ ଆଠଶହ ଟଙ୍କା। ଏଥିରେ ତାଙ୍କ ସାତଶ ଆଠଶ ଟଙ୍କା ହେଲେ ଏଇଠି ତାଙ୍କ ବହୁତ କମ ପ୍ରାଇସ୍।
ଆଚ୍ଛା ସ ସେଇଠୁ ହିଁ ଏମାନେ ସବୁ ନେଇକି ଆସିକି ସହରରେ ସବୁ ତାକୁ ଅଧିକା ଟଙ୍କାରେ ବିକ କୁଚନ୍ତି ବେପାରୀ ମାନେ।
ହଁ ବହୁତ ପଇସା ଲାଭ ପାଉଚନ୍ତି ଏଗୁଡାକ।
ହଁ। ସେଇଥିପାଇଁ ମାଛ ବେପାରୀ ମାନେ ସବୁ ବିଲଡିଂ ଉପରେ ବିଲଡିଂ କରିଚାଲିଚନ୍ତି। ଆଉ ଆମ ଭଳିଆ ମିଡିଲ କ୍ଲାସ ଲୋକ କମାନେ ସବୁ ସେଇ ତଳି ତଳାନ୍ତ ହେଇଗଲେଣି।
ସେଇନା ପରା। ହଉ ଭାଇ ଆମ ଘର ମମି ଡାକିଲେଣି ମୁଁ ଯାଉଚି।
ନିହାତି ନିହାତି କାଲିକି କଥାହବା ମୁଁ ବି ଟିକେ ଫାଙ୍କା ହେଇଯାଏ କାଲି କ୍ଲାସ୍ ସାରି କି ଆସିଲେ ମୁଁ ତୁମକୁ ଫୋନ କରିବି।
ହଁ ନିଶ୍ଚୟ ନିଶ୍ଚୟ।
ଠିକ୍ ଅଛି।